ହ
ହ୍ୟାଲୋ।
ସାନ ଭାଇ କେମିତି ଅଛନ୍ତି? ନମସ୍କାର କେମିତି ଅଛନ୍ତି ଆପଣ କଁ କରୁଥିଲେ?
ଆଜ୍ଞା ଏଇ ଛାତ ଉପରେ ଯୋଉ ଗୁଡୁ ଗୁଳି ହଉଛି ଗ୍ରୀଷ୍ମପ୍ରବଳ ତ।
ଆଜ୍ଞା ଆଜ୍ଞା। ଆଜ୍ଞା ଆଉ ଆପଣ କେମିତି କଣ ପ୍ରସ୍ତୁତି କରୁଛନ୍ତି ଆଗକୁ ତ ଜାଣିଚନ୍ତି ଏକ ବାତ୍ୟାର ସମ୍ଭାବନା ଅଛି ଓଡିଶାରେ।
ଆଜ୍ଞା।
ଆପଣ କେମିତି କଁ ପ୍ରସ୍ତୁତି କରୁଛନ୍ତି ଟିକେ ଜଣାଉନାହାନ୍ତି?
ଆଜ୍ଞା ମୁଁ ଆମର ଯୋଉ ବାତ୍ୟା ଆଶଙ୍କା ହଉଛି ଆ ମାନେ ଆଗକୁ ଆଉଚି ଯୋଉ ବାତିଆ
ଆଜ୍ଞା।
ଆଜ୍ଞା ଆମ୍ ମୁଁ ଆଜ୍ଞା ଆମ ଘର ମାନେ ଘର ଯୋଉ ଉପର ଆମ ଛାତଟା ଛାତରେ ସବୁ ତଳେ ଯୋଉ ଜା ଜାଳ କିିବା କିଛି ଇନ୍ଧନ ଅଛି ନା ଯେମତି ଜାଳିଆ ପାଇଁ ଉଁ ଆଜ୍ଞା। କାଠ ଘସି ଗୁଣ୍ଡା ଆଉ ଉଁ ବିଭିନ୍ନ ପ୍ରକାର ମାନେ ଯେମିତି ଗଛର ଡାଳ। ଶୁକିଲା ଡାଳ ପ କିମ୍ବା ପତ୍ର ସେଗୁରା ନେଇକି ଆମ ଓପର ତାଲାରେ ମାନେ ଉଁ ରଖୁଚି ଆଉ। ଆପଣ କେମିତି ପ୍ରସ୍ତୁତ କରୁଚନ୍ତି?
ମୁଁ ତ ବନ୍ଧୁ ଆପଣଙ୍କୁ କଁ କହିବି ଆମର ଏତେ ଛୋଟ ଘର ବୁଝିଲେ ବନ୍ଧୁ?
ଆଜ୍ଞା।
ତାହା ମଧ୍ୟ ଛାତଘର ନୁହଁ ତାହା ମଧ୍ୟ ଏକ ଚାଳଘର ବୁଝିଲେ। ତ ଚାଳଘର ବୋଲି ଆମକୁ ତ ଡର ଆଜ୍ଞା ପ୍ରଥମ ଡର ଯେ କି ଆମ ଘରଟି ନ ଉଡିଯାଉ।
ଆଜ୍ଞା।
ତ ସେଥିପ୍ରତି ଆମେ ବାଲି ବସ୍ତା ହଉ ନହେଲେ କେବୁ କୋ କୋଣସି ଭାରି ବସ୍ତୁ ହଉ ଆମେ ଆମ ଇଏରେ ରଖୁଚୁ ବୁଝିଲେ?
ଆଜ୍ଞା।
ମଧ୍ୟ ପାଲ ମଧ୍ୟ ଘୋଡେଇଆ ପାଇଁ ଚେଷ୍ଟା କରୁଚୁ ଯେନ୍ତି ପାଣିର ସମ୍ମୁଖୀନ ଅବସ୍ତା ନ ସହିଆକୁ ନ ସହିପାରୁ ବୁଝିଲେ?
ଆଜ୍ଞା।
ଆଉ ମଧ୍ୟ ଘରୁକୁ ରାସନ ସବୁ ପ୍ରକାର ବେବସ୍ତା ଯାହା ଯାହା ଦରକାର ପଡିବ ତାର ଆଗକୁ ଦଶ ଦିନ କିମ୍ବା ପାଞ୍ଚ ଦିନର ସବୁ ବ ଆ ଆ ଉ ଆସନ୍ତା ଦିନ୍ ମାନେ ଦିନରେ ଯଦି ଦରକାର ପଡିବ ଦୋକାନ ଖୋଲୁନଥିବ ସେଥିପାଇଁ ସବୁ ସାମଗ୍ରୀ ଏବେଠାରୁ ସଞ୍ଚୟ କରି ରଖିଦଉଛୁ।
ଆଜ୍ଞା ଆପଣ ଯୋଉ ପାଲ କଥା କହିଥିଲେ ପାଲ ଓଳେଇକି ଆପଣ ଏବେ ଆଉଚି ଯୋଉ ପିଚୁ ଗୋଟି ନେଇ ଆସୁନାହାତିି ବନ୍ଧୁ।
ଆଜ୍ଞା ପିଚୁ ପତୁ ବନ୍ଧୁ ଗୋଟେ ଆଜବେଷ୍ଟ ଘରେ ଲାଗେ ବୁଝିଲେ ଆମର ଆଜବେଷ୍ଟ ଘର ମଧ୍ୟ ଅ ଛି ସେଥିପାଇଁ ଆପଣ ଯୋଉ ଉପଦେଶ ଦେଲେ ମୁଁ ନିଶ୍ଚୟ ସେଇଟାକୁ ସ୍ୱୀକାର କରିବି ଏବଂ ଆଜବେଷ୍ଟ ଘରେ ଆମେ ପିଚୁ ପଟି ନିଶ୍ଚୟ ଲଗେଇବୁ ହେଲେ ବନ୍ଧୁ ଚାଳଘରେ ଆମେ କଣ କରିବୁ ଟିକେ ଜଣାନ୍ତୁ।
ଟିକିଏ ଚାଳଘରେ ଆପଣ ମୁଁ ପିଚୁପଟି କଥା କଇଲି ଆଉ କିଛି ମାନେ ମୁଁ ଆଉ ମୋ ଆଗେରେ ଦେଖିଆକୁ ପାଉନି ଆଉ ଆଜ୍ଞା।
ମୁଁ ପା ବନ୍ଧୁ ଆପଣଙ୍କୁ ଜଣାଉଚି ଯଦି ବର୍ଷା ପାଣି କିଛି ବ ଆଶଙ୍କା ଅଧିକ ବି ହେଇଥାଏ ହେଲା ତେବେ ଆପଣ ଘରୁ ନ ବାହାରିବା ପାଇଁ ଆପଣଙ୍କୁ ଉପଦେଶ ଦଉଚି।
ଆଜ୍ଞା।
କାରଣ ଆପଣ ଜାଣିଚନ୍ତି ଘରୁ ବାହାରିଲେ ଘଡଘଡି କେତେ କଣ ଆପଣଙ୍କର ଜୀବନ ପ୍ରତି ବିପଦ ଅଛି ସେଥିରେ ବସେ ସେଥିପାଇଁ ବନ୍ଧୁ ଘରୁ ନ ବାହାରି ଘରେ ଆପଣଙ୍କ ପରିବାର ଲୋକଙ୍କ ସହ ସମୟ ବିତାଇଲେ ତାଙ୍କୁ ମଧ୍ୟ ଭଲ ଲାଗିବ।
ଆଉ ବନ୍ଧୁ କଣ କରୁଥିଲେ।
ଆଜ୍ଞା ବସିଥିଲି ଯୋଉ ବାତ୍ୟାଟା କହୁଥିଲେ ଆଜ୍ଞା ବଙ୍ଗୋପସାଗରରେ ସୃଷ୍ଟି ହଉଚି କି।
ନାଇଁ ଆଜ୍ଞା ସେଥିପ୍ରତି ମୋର କିଛି ଜ୍ଞାନ ନାହିଁ। ହେଲେ ଆମେ ତ ଆପଣ ଜାଣିଥିବେ ଆଜି କାଲି ସମସ୍ତଙ୍କ ଘରେ ଟିବି ଅଛି। ଆମ ପଡୋଶୀ ଘରେ ଜଣଙ୍କ ଘରେ ଟିବି ଅଛି।
ଆଜ୍ଞା।
ସେଥିପାଇଁ ଆପଣଙ୍କୁ ଜଣାଇଲୁ।
ଆଜ୍ଞା।
ବାତ୍ୟା ପ୍ରତି ଅଧିକ ମୋ ପାଖରେ ସ ଖବର ନାହିଁ।
ଆଜ୍ଞା ମୁଁ ଆପଣଙ୍କୁ ତାହେଲେ କିଛି ମାନେ ଖବର ଦବାରେ ସାହାଯ୍ୟ କରିବି ଆଉ।
ଆଜ୍ଞା କହୁନାହାନ୍ତି ଆପଣ ଯଦି କିଛି ଅଧିକ ଜାଣିଛନ୍ତି ତାହେଲେ ମତେ ଜଣାନ୍ତୁ।
ଆଜ୍ଞା ଭାତ୍ୟାର ଆସଙ୍କ ଅବ୍ ମାନେ ପବନଟା ପବନ ବେଗ ରହିବ ମ ଅମ୍ ପତ ପ୍ରତି ଘଣ୍ଟା କୁ ଦୁଇଶହ କିଲୋମିଟର ଆଜ୍ଞା।
ଦୁଇଶହ ବେଗର ପବନ ବହିବ।
ଆଜ୍ଞା।
ଆଜ୍ଞା ବନ୍ଧୁ ଧନ୍ୟବାଦ ଏତିକ କଥା ଜଣେଇବା ପାଇଁ। ମୁଁ ତ ଜାଣିନଥିଲି ଆଜ୍ଞା ଆମ ଘର ଲୋକଙ୍କୁ ଜଣେଇବି ପଡ଼ିଶାରେ ଜଣେଇବି ଇଏ ଦୁଇଶହ ବେଗର ବହୁତ ଜୋର ପବନ ବାହିବାର ସମ୍ଭାବନା ଅଛି। ସେଥିପ୍ରତି ସେଉ ଏକ ପକ୍କା ଘରେ ରୁହନ୍ତୁ ଯାହାକି ଆମକୁ ସରକାରୀ ଅଧିକାରୀ କହିକି ଯାଇଥିଲେ ଯଦି ଆପଣଙ୍କ ଘରୁ ଜୋର ପବନ ବାତ୍ୟା ବର୍ଷା ହେଲା। ତେବେ ଆପଣ ଆପଣଙ୍କ ଚାଳ ଘରେ ଆଜବେଷ୍ଟ୍ ଘରେ ନ ରହି କୋଠା ଘରକୁ ଯିବା ପାଇଁ ଆଜ୍ଞା ଉଚ୍ଚ ସ୍ଥାନ ଏବଂ କୋଠା ଘର।
ଆଜ୍ଞା।
ସେଠି ରହିବା ପାଇଁ ଉପଦେଶ ଦେବାକୁ ଆପଣଙ୍କୁ ବି ଜଣାଉଛି ଆପଣ ବିତ ଯଦି କାହାର ଘର ନଥିବ ତାଙ୍କୁ ଏଇ କଥାଟ ନିଶ୍ଚୟ ଜଣାଇବେ।
ଆଜ୍ଞା ଆଜ୍ଞା।
ଆଉ ବନ୍ଧୁ କଣ ଆପଣ ଅମୃତଭଣ୍ଡା ଆପଣଙ୍କ ସଇଡ଼େ ହଉଚି।
ଆଜ୍ଞା ମୁଁ ପା ଆମ ବାରିରେ ଚାଷ କରିୁଛି ଅମୃତଭଣ୍ଡା।
ଅମୃତଭଣ୍ଡା ଆଜ୍ଞା ତ ବହୁତ ଭଲ ଫଳ ବୁଝିଲେ।
ଆଜ୍ଞା।
ସେଇଟା ମଧ୍ୟ ପନିପରିବାରେ ଯାଉଛି ଫଳରେ ମଧ୍ୟ ଯାଉଛି।
ଆଜ୍ଞା।
ଆଉ ଆପଣ ଜାଣିବା ଦରକାର୍ ଯେ ଅମୃତଭଣ୍ଡା ଏକମାତ୍ର ଏକ ଫଳ ଯେଉଁଥିରେ ପାଚିଲା ଅମୃତଭଣ୍ଡା ଯେଉଁଥିରେ ସବୁ ପ୍ରକାର ଭିଟାମିନ୍ ଅଛି।
ଆଜ୍ଞା -ଆଜ୍ଞା।
ତ ଆପଣ ଅମୃତଭଣ୍ଡାକୁ ସବୁବେଳେ ଖାଆନ୍ତୁ ଘର ଲୋକଙ୍କୁ ମଧ୍ୟ କୁହନ୍ତୁ ଅମୃତଭଣ୍ଡା ଖାଇବା ପାଇଁ ବୁଝିଲେ।
ଆଜ୍ଞା।
ଆଉ ଆଜ୍ଞା ଆପଣଙ୍କୁ ଆ-କ ଉପଦେଶ୍ ଦଉଚି ବର୍ଷା ଦିନ ଉଁ -ରାତିରେ ବାହାରକୁ ମଳ କରିବାକୁ ଯାଆନ୍ତୁ ନାହିଁ। କାରଣ ଆପଣ ଜାଣିଥିବେ ସରୀସୃପ ଜାତି ସବୁ ଏବେ ତାଙ୍କ ଘରେ ପାଣି ଫାଣି ପଶି ଯାଇଥିବାରୁ ସେ ବାହାରେ ବୁଲୁଚନ୍ତି ତ ସିଏ ତ ଜାଣି ନାହାନ୍ତି ନା ଆପଣ ଆପଣଙ୍କ ଜୀବନ ହରାଇ ଦେବେ। ସେଥିପାଇଁ ଏ ଖବର ମଧ୍ୟ ଆପଣ ସମସ୍ତଙ୍କୁ ଜଣାଇବେ।
ଆଜ୍ଞା।
ଆଉ ଯଦି ବନ୍ଧୁ କିଛି ଅସୁବିଧା ହେଉଚି ତାହେଲେ ତୁରନ୍ତ ଡକ୍ଟର ପାଖରେ ଯାଇକି ଦେଖାନ୍ତୁ।
ଆଜ୍ଞା।
ଆଉ ବନ୍ଧୁ କଣ କୁହନ୍ତୁ ଆପଣ?
ଆଜ୍ଞା ଯଉ ଆପଣ ଯଉ କହିନଥିଲେ ପବନ ମେଘ ତାପରେ- ତାପରେ ଆ ଆପଣ ବର୍ଷା ବେଗ ଟା ଶୁଣନ୍ତୁ ଆଜ୍ଞା।
ଆଜ୍ଞା କୁହନ୍ତୁ।
ଇଏ ବର୍ଷା ହବ ଅସି କି ଏଇ ସତୁରି ଭାଗ ଉଁ- ବ-ବର୍ଷା ହବାର ଆଶଙ୍କା ଅଛି। ଆଉ ବିଜୁଳି ଘଡ଼ଘଡ଼ି ହବାର ପଚାଶ୍ ଭାଗର ଅଛି।
ଏଁ- ବିଜୁଳି ଘଡ଼ଘଡ଼ି ତ ଆଜ୍ଞା ମୁଁ ବହୁତ୍ ଭୟଭୀତ ହେଇଯାଏ ବିଜୁଳି ଘଡଘଡି ଲାଗି। କାହିଁକିନା ମତେ ବହୁତ ଭୟ ଲାଗେ ବିଜୁଳିକୁ କାରଣ ଗତ ବର୍ଷ ଯେତେବେଳେ ଆପଣ ଜାଣିଚନ୍ତି ବର୍ଷା ଦିନ ବହୁତ୍ ପରିମାଣର ବିଜୁଳି ହ ଆମ ଗ୍ରାମିରେ- ଗ୍ରାମରେ ଦୁଇ ଜଣ ଭାଇ ମରି ଯାଇଥିଲେ। ବିଲରେ କାମ କରୁଥିବା ସମୟରେ ସମସ୍ତେ ତାଙ୍କୁ ମନା କରୁଥିବାରୁ ସେ ଆସିଲେ ନାହିଁ। ହେଲେ ସିଏ ତାଙ୍କ ଜିଦିରେ ରହିଲେ ଏବଂ ସିଏ ମୃତ୍ୟୁର- ମୃତ୍ୟୁ ହୋଇଗଲେ।
ଆଜ୍ଞା ସରକାରଙ୍କ ଦ୍ଵାରା ତାଙ୍କୁ କିଛି ମାନେ ପଇସା ପତ୍ ତର କିଛି ମିଳିନଥିଲା କି ପାଇଁ।
ଠାର ବିଧାୟକ ମଧ୍ୟ ଆସିଥିଲେ ତାଙ୍କ ଘରକୁ୍। ମୋର ଆଜି ବି ମନେ ଅଛି ସେ ଯଉ କାନ୍ଦର ଶବ୍ଦ ମତେ ଆଜି ବି ଶୁଭା ଯାଉଚି ଯଦି ଭାବି ଦଉଚି ସେ କଥା ମତେ ବହୁତ୍ ଦୁଃଖିତ ଲାଗୁଚି ଯେ ଦୁଇ ଭାଇ ଏକଥିରୁ ଗୋ ଟେ ଘରୁ ଚାଲିଯିବା ଏଟା ଆଜ୍ଞା ଗୋଟେ ଛୋଟିଆ କଥା ନୁହଁ। ବାପା ମା ର ଆଶା ଗୋଟେ ପୁଅ ଆପଣ ତ ନିଶ୍ଚୟ ଜାଣିଚନ୍ତି ପୁଅ ପିଲା ଆପଣ। ଗୋଟେ ପୁଅ ବାପାଟି ଯେତେବେଳେ ବୁଢା ହୋଇଯାଏ ତାର ସବୁ ପକାର ତ ଆଶା ତାର ପୁଅ ପାଖୁକୁ ପଳାଏ। ଆ -ଯଦି ଘରର ବଢିଲା ପୁଅ ଆଜ୍ଞା ମୃତ୍ୟୁ ହେଇଯାଉଚି ତାହେଲେ ଆପଣ ଜାଣିପାରୁଥିବେ କେତେ କଷ୍ଟ ହେଉଥିବ ତାଙ୍କ ପରିବାରକୁ।
ଆଜ୍ଞା।
ପଇସାଟି ଆଜ୍ଞା ସବୁ କଥା ନୁହେଁ ତାଙ୍କୁ ମଧ୍ୟ ଛଅ ଲକ୍ଷ ଟଙ୍କା ଦିଆହୋଇଥିଲା ତିନିିଲକ୍ଷ- ତିନିଲକ୍ଷ କରି ଛଅ ଲକ୍ଷ ମଧ୍ୟ ଦିଆହୋଇଥିଲା ହେଲେ ତାଙ୍କ ମା କୁହନ୍ତି ସବୁବଳେ ପଇସା ମର୍ କ ହବ, ମତେ ମୋ ଦୁଇ ଧନକୁ ଫେରେଇ ଦିଅ। ମତେ ଆଜି ବି ସେ ସା କାନ୍ଦ କଥା ମନେ ପଡ଼ିଲେ, ଭଉତ୍ ମନ ଦୁଃଖିତ ହୁଏ। ଆପଣଙ୍କୁ ସେଥି ପାଇଁ କହୁଚି ଜୁଳି ଫିଜୁଳିରୁ ରକ୍ଷା ପାଇବା ପାଇଁ, ସବୁବଳେ ଘରେ ରୁହନ୍ତୁ।
ଆଜ୍ଞା। ଆଜ୍ଞା, ଆପଣ କୁକୁର-----ଥିଲା, ସେ କୁକୁର ଏବେ କେମିତି? ମାନେ ମୁଁ ଯେତ---ଳେ ଯାଇଥିଲି। ମାନେ ଦି ଜଣ ବ୍ୟକ୍ତି କି ସେ ବିଲ ମଧ୍ୟରେ ଗୋଡ଼ଉ ଥିଲା। ମୁଁ ଦେଖିକି, ହସି ହସି ମୁଁ ଆପଣ ଘର କତିକି ଯାଇଥିଲି। ଆପଣଙ୍କ ମନେ ଅଛି ନା?
ନାଇଁ ଆଜ୍ଞା ଏତେ କଥା ତ ମନେ ନାହଁ, ହେଲେ ଆମ କୁକୁର ଦେହ ଟିକେ ଏବେ ଅସୁସ୍ଥ। କାରଣ ତା'ର ବୟସ ହେଇ ଗଲାଣି। ଏବେ ମଧ୍ୟ ଗାଁ କୁକୁର ମଧ୍ୟ ଆସି ତାକୁ କେତବଳେ କେତ--ଳେ କାମୁଡ଼ା କୁମୁଡ଼ି କରି ଦେଇଚନ୍ତି। ସେଥିପାଇଁ ତା ଦେହଟି ଏବେ ଅସୁସ୍ଥ ଅଛି। ଆମେ ମଧ୍ୟ ଭଲ ପଶୁ ଡକ୍ଟରକୁ ଆଣି ତାକୁ ଦେଖାଇଚୁ। ସିଏ ମଧ୍ୟ କଉଚନ୍ତି ତା' ଦେହ ଭଲ ହେଇଯିବ। ହେଲେ କିଛି ସମୟ ଲାଗିବ, ତା'ର ଅଧିକ ଯତ୍ନ ବାକୁ ପଡ଼ିବ। ସେ ମତେ ଏହି କଥା ମଧ୍ୟ କହିଚତି। ମୁଁ ମଧ୍ୟ ତା'ପାଖରେ ସବୁବେଳେ ବସୁଚି, ତା'ସାଙ୍ଗେରେ କଥା ହେବାକୁ ମତେ ଭାରି ଭଲ୍‌ ଲାଗେ। ଅବଶ୍ୟ ଆପଣ ଭାବନ୍ତି ଯେ, କୁକୁର ମଣିଷ ଭାଷା ବୁଝିପାରିବେ ନାହିଁ। ହେଲେ କୁକୁର ବହୁତ୍ ଆଜ୍ଞା ଆପଣଙ୍କ ପ୍ରତି ଉଁ ଭଲ୍ ପାଇବା ଦିଅନ୍ତି।
ଆଜ୍ଞା।
ଆପଣ କୁକୁର ନାଁ କ'ଣ ବନ୍ଧୁ?
ଆଜ୍ଞା, କୁକୁର ରଖିଚି। ଚାରିଟା କୁକୁଡ଼ା ରଖିଚି, ତାଙ୍କ ପାଇଁ ବି ମଧ୍ୟ ଗୋଟେ ଛୁ
ବନ୍ଧୁ, ଆପଣ କୁକୁର ନାଁ ମୁଁ ଜାଣିପାରିବି।
ଆଜ୍ଞା, ସେ କୁକୁର ହେଲା କାଳିଆ।
କାଳିଆ ଆପଣ କୁକୁର ନାଁ। ଭଲ ନାଁ ଭଲ ନାଁଟି ଆପଣ ରଖିଚନ୍ତି, ଆପଣ କୁକୁର ଙ୍କର।
ଆଜ୍ଞା।
ବନ୍ଧୁ କ'ଣ ସବୁ ଆପଣଙ୍କୁ ଦଉଚନ୍ତି, ତାଙ୍କୁ ଖାଇ--କୁ?
ଆଜ୍ଞା, କୁକୁରକୁ ମୁଁ ସକାଳୁ ଉଠିଲେ। ଯେମ୍ତି ବିସ୍କୁ କୁଟ୍ ଆଉ ହେଲା ରୁଟି, ଆଉ କୁକୁଡ଼ା କୁ ମୁଁ କୁକୁଡ଼ା ମୁଁ ଚାଉଳ ଯଉ କଳରେ----ପେରା ହେଇ ସା--ଲା ପରେ। ଯଉ ଛୁଟ ଛୁଟ ଖୁଦ୍ର କଣିକି ଯଉ ବାହାରେ ନା ଚାଉଳ ଦେ-ରୁ, ଆଜ୍ଞା। ଖୁଦ ଆଉ ଚାଉଳ ତାଙ୍କୁ ପକାଉ ମୁଁ ଛାଡ଼ି ଦଉଚି ବାହାରକୁ, ଯାହା ଫଳରେ ସେ ବୁଲିବେ। ବୁଲିି ବାଲି ତାଙ୍କ ମାନେ ଏବେ ବର୍ଷା ଦିନ ନା। ବହୁତ୍ ମାନେ, ଖାଇବା ଅର୍ଜନ କରି। ସିଏ ତାଙ୍କ ମୋଟା ହେବେ, ଆଉ ଅଣ୍ଡା ବି ବହୁତ୍ ମାତ୍ରାରେ ଦେବେ।
ଆଜ୍ଞା ବନ୍ଧୁ ଜାଣିଲି, ବହୁତ୍ ଖୁସି ଲାଗିଲା ଆପଣ ଜଣାଇଲେ ଯେ, ଆପଣ କୁକୁରକୁ ଆପଣ କ'ଣ ଖାଇବା ଦଉଚନ୍ତି। ମୁଁ ଆପଣଙ୍କୁ ଜଣାଉଚି ଯେ, ଆପଣ ଆପଣ କୁକୁରକୁ ରୁଟି ବଳିଥିବା ଘରର ଖାଇବା। ଏସବୁ ମଧ୍ୟ ଦିଅନ୍ତୁ, ବନ୍ଧୁ ଆମ ଘରେ ଟିକେ ଡ଼ାକୁଚନ୍ତି। ଆପଣଙ୍କ ଥାଙ୍ଗେରେ ପରେ କଥା ହେବି, ଆପଣ ଖରାପ୍ ଭାବିବେ ନାହିଁ।
ନା ନା, ନମସ୍କାର୍।
ନମସ୍କାର୍ ବନ୍ଧୁ!